ହେଲ
କଣ କରୁଛ
ଏଇ ଶୋଇବାକୁ ଆସିଲି ଆଉ ତମେ
ମୁଁ ମ ଖାଇନି ତ ଶୋଇବି କ ବସିକି ଆଇରନ ଦଉଛି
ଓହୋ ତାହେଲେ ଆଜି କାମରେ ଲାଗିଛ ଆଉ
ହଁ
କଣ ଖାଇ ଖାଇବା କଣ ହେଇଛି ଘରେ
ଖାଇବା ରୁଟି ହେଇ ରୁଟି ତ ହେଇଥିବ ଆମ ରାତିରେ ରୁଟି ଆଉ ତା ସାଙ୍ଗ କୁ ଶନ୍ତୁ ସନ୍ତୁଳା ନହେଲେ ଭଜା ନହେଲେ ଡାଲମା ନହେଲେ କଣ କିଛି ଗୋଟେ ତରକାରୀ ହେଇଥିବ ମୁଁ କିନ୍ତୁ ଦେଖିନି ଖାଇନି ନା ମୁଁ ଜାଣିନି କଣ ହେଇଛି
ଓ ହୋ
ତମେ ପଣସ ଖାଅ ନା ଖାଅନି
ପଣସ ବାସ୍ନାରେ ହିଁ ମୋ ଦେହ କଣ ହେଇଯାଏ ପଣସ ଖାଇବା ତ ଦୂରର କଥା ଆମ୍ବ ବି ମୁଁ ଏତେ ଖଏନି ମାନେ ଆମ୍ବ ବି ମୁଁ ଏତେ ଖାଇନି ଦାନ୍ତରେ ପଶିଯାଇ ବୋଲିକି
ନା ଏ ଭଅ ଗୋଟେ ଗୋଟେ ଚେର ଆମ୍ବ ଥାଏ ଦାନ୍ତରେ ପସେନ ନହେଲେ ଆଉ ବି ଭଲ ଆମ୍ବ ଥାଏ ନା ବାଇଗଣ ପଲେଇ ଯେମ
ପଲେଇ ଆମ୍ୱ ଖାଏ ନହେଲେ ଆର ଗୁଡାକ ଖାଏନି
ହୁଁ ହୁଁ
ହଁ ଆଉ ହେ ଆଇରନ୍ ଦବା ଚାଲିଛି
ହଁ ମୁଁ କହଲିି ତମେ ରଜର ମଜା ନିଅନି
ରଜର ମଜା କଣ ଆମ୍ବ ଥାଏ କି
ମାନେ ରଜରେ ଆମର ଥାଏ ନା ଆମ୍ ହଁ ଆମ୍ବ
ପୂର୍ବ ପୁରୁଷର ରହି ଆସିଛି ଆମ୍ବ ପଣସ ହଁ ହଁ ସେଟା ପୂର୍ବରୁ ରହିଆସି କିନ୍ତୁ ଏବେ ଆଉ ସେଟା ତ କେ ପାଳନ
ଚାଲିବେନି ଆଉ ପାଣି ବୋହିବେନି ଆରୋ ମାନେ ପାଣି ଘରକୁ ଆସିଯିବନି ଯୋଉ ପାଣି ବୁହା ତା ପୂର୍ବ ଦିନ ଗୋଟେ ଥାଏ ସେ ପାଣି ବୁହା ଦିନ ସମ ପାଣି ସବୁଥିରେ ପୁରା ଭରିକି ରଖିଦିଅନ୍ତି
ହଁ ଜାଣିଛ ନା ଆଗରୁ ଯୋଉ ଲୋକମାନେ ତାଙ୍କର କଣ କହିଲ ଟିକେ ମାନେ କାମ ଟା ତାଙ୍କ ଙ୍କୁ ତାଙ୍କୁ ବହୁତ ପୁତ୍ ବହୁତ କଷ୍ଟ ହୁଏ ସେଥିପାଇଁ ତାଙ୍କୁ ଏ ତିନି ଦିନି ବହୁତ ରେଷ୍ଟ ତୁମରି କି ଝିଅ ଆଗେ କଣ ପୁଅ କେହି କିଛି କରନ୍ତି ସବୁ ମା ମାନେ ହିଁ କରନ୍ତି ଏବେ ତ ଶାସନ ହେଇଗଲାଣି ଲୋକମାନେ ଟିକେ ଟିକେ କରିଦଉଛନ୍ତି ମାନେ ପୁଅ ମାନେ ବି କରୁଛନ୍ତି ଆଉ ରୋଷେଇଆ ବି ରଖୁଛନ୍ତି କେତେ ପ୍ରକାର
ହଁ ଆଗରୁ ପୁଅ ମାନେ କିଛି ବି କରୁନଥିଲେ
ହଁ ଯାହା କରୁଥିଲି ସବୁ ମା ମାନେ କରୁଥିଲେ ଆଉ ରୋଷେଇଆ ସେତେବେଳେ ବି ଘରେ ଯୋଉ ସବୁ ଚାକର ରୋଷେଇଆ ରଖୁଛନ୍ତି ନା ଏବେ ସେବେ
ନା ଆ ସେତେବେଳେ ଏତେ ନଥିଲା ସେତେବେଳେ ନିଜେ ଘରେ ହିଁ କରନ୍ତି
ହଁ। ତାପରେ ଆଉ ବି କଣ କହିଲ ଏବେ ସବୁ କିଣା ଜିନିଷ ମିଳିଯାଉଚି ଖାଇ ଦଉଚନ୍ତି ଆଗେ ସେମାନେ ତ କୁ ନିଜେ ତିଆରି କରିବେ ସ୍ତ୍ରୀ ଲୋକ ଲୋକମାନେ ସବୁ ଉ ଧାନ ଉଷା
ହଁ।
କ କହିଲ ଯୁଗ?
ହଁ ଯୁଗ ଏତେ ଏତେ ଆଗକୁ ଗଲାଣି ମାନେ ଏମିତି କି ମାନେ ଯୋଉ ମସ୍ ଲା ଘରେ ମା ମାନେ ଶିଳରେ ବାଟିକି କରୁଥିଲେ ସେଟା ଏବେ ପାଉସ ରେ ମିଳିଲାଣି। ମାନେ ଦୋକାନ ମାନଙ୍କର ପାଉଚରେ ମିଳିଲାଣି।
ସେଇପା କାମ ବହୁତ ମାନେ ସେତେବେଳେ ଖଟିକି ଖାଉଥିଲେ ପରିଶ୍ରମ ସେଇଭଳିଆ ଥିଲା। ଆଉ ଦ ଲୋକମାନୋନେ ସୁସ୍ଥ ସେମିତି ରହୁଥିଲେ ଆଉ। ବହୁତ ଦିନ ଲାଷ୍ଟିଙ୍ଗ ତାଙ୍କର ଥିଲା ତାଙ୍କ ତମାନେ ବୁଢା ଲୋକ ବି ହେଇଯାଉଚନ୍ତି ତାଙ୍କ ଦାନ୍ ତ ଏ ଯାଇଁ ବି ପଡୁନି।
ପଡି ନେଇଥ ପଢି ନେଇେଥ ହଁ।
ଆମେ ଟିକେ ଇଏ ହେଲା ବେଳକୁ ଆମ ଦାନ୍ତ
ଦାନ୍ତ ଗଳି ପଡୁଚି ତମୋ ସାଙ୍ଗର ଗୋଟେ ଗାଡିରେ ପଡିଗଲେ ଟା ଦାନ୍ତ ଫାଳେ ଭାଙ୍ଗିଗଲା। ମାନେ ଭାବୁଥା ମୋ ଦା ତ ଏତେ କମଜୋରି ଆମ ଦାନ୍ତ ହେଇଥିବା ଏବେ ହଉଚି। ଆମେ ଆଖୁ ଗୋଟେ ଚୋପା ଛଡେଇ କରିପାରୁନା କୁହନି ମାନେ ଗୋଟେ ଆଖରୁ ଚୋପା ଯଦି ଅଧା ଛଡିଇ ଦବୁ ତାହେଲେ ଆମର ମାନେ କା କାଠ କର ପାଠ। କିନ୍ତୁ ଆଗରୁ ମାନେ ସିଏ ପୁରା ଗଦା ଗଦା କରି ପକଉଥିଲେ ଖାଲି ଦାନ୍ତରେ ମାନେ ଆଖୁର ଚୋପା ଏତେ ଛଡେଇ ଦଉଥିଲେ।
ସେଇପା ମାନେ କହିବାକୁ ଗଲେ ତାଙ୍କ ଦାନ୍ତରେ ସେ ପଥର ଭାଙ୍ଗିଦବେ ଆ
ହଁ ବାସ୍ ଠିକ କଥା କହିଲ। ସେ କଥା ଟା ତାପରେ ଆହୁରି ଯୋଉ ମୁଆଁ ମୁୂଆଁ ଜାଣିଚ ନା?
ହଁ ହଁ ହଁ।
ମୁଆଁ ଆଗରୁ ମାନେ ଯଉ ଥିଲା ମୁଆଁ ବି ଖାଉଥିଲେ ସେମାନେ ଆମେ ଗୋଟେ ମୁଆ ଖାଇକି ଥକି ଯାଉଚନ୍ତି ଏରା ଏତେ କିଏ ଚୋବେେଇବ ଦାନ୍ତ ଘୋଳେଇ ଗଳି ପଡୁଛି। ସେମାନେ ସେନେ ନୂଆ ସବୁ ମାନେ ସବୁ ଥାଏ ସେତେବେଳେ କଣ କହିଲ ଟୋକେଇ। ଟୋକେଇଏ ଟୋକେଇଏ ମୁଁଆଁ ସିଏ ଖାଇଦିଅନ୍ତି।
ହୁଁ।
ଟୋକେଇ ମାନେ ତମେ କଣ ବୁଝୁଚ ନା ଜାଣିଚ ଟୋକେଇ ଦେଖିଚ ନା?
ଟୋକେଇ ନା ଆମର ଟୋକେଇ ନୁହଁ ଏଇ ଯଉ ପାଛିଆ କହୁଚ ତ? ଏଯୋଉ ବଡ ବଡ
ହଁ ପାଛିଆ। ପାଛିଆ ଯଉଟା ଲିପା ହେଇଥାଏ ଗୋବର ମାଟିରେ ସେଇଟା କୁହାଯାଏ ଟୋକେଇ।
ଓଁ ହୋ।
ତମ ଆଡେ ନାହିଁ ସେମିତିଆ ମାନେ ପାଛିଆ ଗୁଡାକ ସବୁ ଓ ଅ ଲିପା ହେଇଥିବ ସବୁ ବୁ ଏଥିରେ ଯୋଉ କାଦୁ
ଆମର ଯୋଉ ପାଛିଆ କହୂନ ନା ଆମର ସେ ପାଛିଆ ବି ନାହିଁ, ଆମର ବାହାଘର ହେଲେ ସେଇ ପା
ହଁ ଏବେ ତ ଏବେ
କାହା ଘରେ ତାକୁ ଦେଖିବା ପାଇଁ ମିଳିବନି ସେଇ ବାହାଘର ସାହାଘର ଭୋଜି ଭାତରେ ପାଛିଆ ଆସିବ ସିଏ ପୁଣି ସେଇ ଭୋଜିରେ ହିଁ କେବଳ ଲାଗିବ, ତାପରେ ତାକୁ ଫିମ୍ପି ଖାଇଯିବେ ଉଇ ଖାଇଯିବେ ସେ ରହି ପଡି ପଡିକି ସେମତି ସି ପୁଣି ଖରାପ ହବ।
ହଁ। ହ ଦେଖୁନ ଏଇଠି ବି ଏଇତ ଦେଖ ଏଇ ପାଛିଆ ଗୋଟେ ଆମେ ଜାଣିନାହାନ୍ତି କଣ ମାନେ ମୁଁ ମୋ କଥା କହୁଚି।
ମାନେ ଆମ କଣ ଜାଣିବେ? ସେ ଆଉ କି ଅଧା ଜିନିଷ କିଛି ଜାଣିପାରିବେନି। ତମେ କନ୍ ଦେଖିବେ ନା ଶୁଣିବେ ନା ଜାଣିବେ।
ବେଳକୁ ସବୁ ଏତିକି ଏତିକି ବର୍ଷା ଆମେ ଏମିତି ବଞ୍ଚୁଛନ୍ତି ଆଉ ଏଇ ସବୁ ଖାଉଛନ୍ତି। ତାଙ୍କ ବେଳକୁ ପୁରା ଭେଜାଲ ପୁରା ସାର ମସଲା ଖାଇଯିବ। ତାଙ୍କ ସେମାନେ ବି ଆମେ ବି ଯେତିକି ଟିକେ ଟିକେ ଯୋଉ ପରିଶ୍ରମ କରୁ ତା ପର ପିଢି ଆଉ ସେତିକି ବି କରିପାରିବେ କି
ସବୁ ଇଲେଟରି ଯୁଗ ହେଇଯିବ।
ଏବେ ତ ହେ ଅଧା ଅଧି ମାନେ ଏବେ ଏଇଟି୍ ପରସେଣ୍ଟ ହେଇଗଲାଣି ସେଭେଣ୍ଟି ପରସେଣ୍ଟ ପାଖାପାଖି ହେଇଗଲାଣି ସବୁ। ହେଇଗଲାଣି କିନ୍ତୁ ଆଉ ଟିକେ ହେଲେ ସିଏ ପୁରା ନାଇଣ୍ଟି ପେରସେନ କି ହଣ୍ଡରେଡ ହେଇଯିବ କହିଲେ ଚଳେ।
ଯାଏ। ଜି ହଁ ଆଉ
ଆଉ ତମେ କୁହ ତମ ଦିନ ଟା ଆଜି କେମିତି କଟିଲା?
ଆ ମୋ ଦିନ ଆଜି କିଛି ଭଲ ସେ କାଟିନି। ମୋର କୋଉ ଦିନ ବି ଭଲରେ କଟୁନି।
ମୁଁ ଆଜି ତମକୁ ଦେଖିଥିଲି ତ ତମ ମନ ଭଲ ନଥିଲା କାନ୍ଦୁଥିଲ।
ଓ ହୋ। କଥା ମାନେ କଣ କର ମାନେ କାହାକୁ କହି ହବନି ଆଉ ନ କହିବା ଦ୍ଵାରା ତମ ଉପରେ ଅନ୍ୟ ମାନେ ମାନେ କ୍ରୋଧିତ ହେବେ। ତ ସେଇଭଳିଆ ସିଚୁଏସନ ଆଜି ମୋର ଥିଲା ଆଉ ସେଇଭଳିଆ ପରିସ୍ଥିତି ଆଜି ମୋର ଥିଲା।
ହଁ ଚୁପ ରହି ହବ ମାନେ କହିହବନି ସହି ହବନି ସେଇ ପରିସ୍ଥିତି ଥିଲା।
ହଁ।
ନକହିଲେ ବି ଭୁଲ କହି ନ କିଛି ନ କହିଲେ ତାପରେ ସମସ୍ତେ ଉପରେ ପଡିକି ଯଦି ବି କହିଦେଲ ତମେ ଭୁଲ ହେଇଗଲ କି ମୋ ମୁହଁରେ ଜବାବ ଦଉଛି
ହଁ ହଁ ସେମିତି ହିଁ କିଛି ଥିଲା। କିନ୍ତୁ ଆଜି ଯାହା ପରିସ୍ଥିତି ହେଇଥିଲା ମତେ ଲାଗୁଛି କି ତୁ ବି ବେଳେ ବେଳେ ଏଇ ପରିସ୍ଥିତି ଆଣିଲେ ହୁଏତ ତୋ ସହିତ ବି କିଛି ଠିକ ହେଇପାରିବ।
ହୁଁ।
ଆ ତ
ହଁ ନାଇଁ ପରିସ୍ଥିତି ଯଦି କେବେ ଆଣିବୁ ତାହେଲେ ତବରୁ ବି ପରିସ୍ଥିତି କିଛିଟା ଠିକ ହେଇପାରିବ ବୋଲି ମତେ ଲାଗୁଛି କାହିଁକିନା ଆଜି ମୁଁ ସାମ୍ନାରେ ଦେଖିଲି ନା କି ସିଏ ମାନେ କହିଦେଲା ପରେ ସିଏ କଣ କହୁଛନ୍ତି ମଣିଷଟାକୁ କେତେ କଷ୍ଟ ହଉଛି କଣ ହଉଛି ସେଇଟା ସେ ଜାଣି ପାରୁନାହାନ୍ତି।
ସେଇଟା ପ୍ରକାଶ କରିବା ଦ୍ଵାରା ତୋର ବି କିଛିଟା ଦୁଃଖ କଷ୍ଟ ମାନେ ଇ ହେଇଯିବ। ମୁଁ କଣ କହୁଛି ମୁଁ ନିଜେ ବି ଜାଣିପାରୁନି ତୋର ତମର ସାଙ୍ଗ ତ ଆଉ ଚଳିବ।
ହଁ ନିଦ ନିଦ ଲାଗିଲାଣି ମୋତେ
ମତେ ନିଦ ତ ଲାଗିନି। ଏ ନିଦ ଲାଗିନି। ଆମ ଗାଁରେ ଜଣଙ୍କର ବାହାଘର ଗୋଟେ ଝିଅଟେର।
ଓହୋ।
କଣ ତମେ ତ ଆଜିକାଲିିକା
ମୁଁ କହିଲି ତମେ ଆଉ ତ ଆଜିକାଲିକା ଝିଅ ଏତେ ଜଲଦି ନିଦ ଲାଗିବନି ଫୋନ ନ ଦେଖିଲେ।
ଆମର ବି ତ ଅଭ୍ୟାସ ହେଇଗଲାଣି ନା ଟିକେ ଫୋନ ଟା ଦେଖିକି ମାଇଣ୍ଡ ଫ୍ରେଶ୍ କରିବା।
ହଁ ତଥାପି ମୁଁ ମାନେ ଖାଇଲା ପରେ ଯଦି ଶୋଇବି ତାହେଲେ ସାଙ୍ଗେ ସାଙ୍ଗେ ଶୋଇପଡେ। ଆଉ ଯଦି ଟିକେ ଦେଖିଲି ଫୋନ ଏପଟ ସେପଟ ଟିକେ ରିଲସ୍ ଫିଲ୍ସ ଦେଖିଦିଏ
ନିଦ ଆସିଲେ ଶୁଏ। କେବେ କେବେ ନିଦ ଟୋଟାଲି ହବନି ଏଗାରଟା ସାଢେ ଏଗାରଟା ବାରଟା ଏମତି ହେଇଯାଏ। ଆଉ କେବେ କେବେ ନିଦ ଏତେ ଜୋରେ ଆସିଲେ ମାନେ ଦଶଟା ବେଳୁ ମୁଁ ଶୁଏ। ମାନେ ଶୋଇପଡେ ପୁରା ନିଦରେ ସାଢେ ନଅଟା ବେଳରୁ କହିବାକୁ ଗଲେ ସାଢେ ନଅଟା ବେଳରୁ ପୁରା ନିଦରେ ଶୋଇପଡେ।
ଆଚ୍ଛା।
ହଁ ଆଉ ତମର ଆଇରନ୍ ଦବା ସରିଲାଣି ନା ସରିନି?
ମୁଁ ଦଉଛି ଟିକେ କଥା ହଉଛି। ଏମତି ବସିଛି।
ଆଇରନ୍ କଣ ପୋଷାକରେ ଦଉଛ ତାହା କରି ଦଉଛ ତମର ନା ତମ ଘରେ ଆଉ କାହାର?
ବା ବା ବାବା ମାମା ଙ୍କର।
ହଁ ବାବା ଆଇରନ୍ ଦିଆ ପୋଷାକ ପିନ୍ଧନ୍ତି କି?
ହଁ ହଁ ଆଇରନ୍ ନ ଦିଆହଲେ ସେ ପିନ୍ଧିବେନି। ସବୁବେଳେ ଯୋଉ କୌଣସି ଜିନିଷ ହଉ ସିଏ ଆଇରନ ନ ଦିଆ ହବା ଯାଏଁ ସେ ପିନ୍ଧିବେନି ନ ପିନ୍ଧି ନାଇଁ ଆଇରନ୍ ଦିଆ ହବ ତାପରେ ପିନ୍ଧିବେ ନହେଲେ ସେ ସାଧା କିଛି ବି ଗୋଟେ ଦିନ ବି ଆଡଯଷ୍ଟେ ବି ସେ କରିପାରିବେନି।
ତାହେଲେ ଯଦି ଯଦି ସେମିତି କିଛି ତାହଲେ
ସୁୁବୁନି ଆବଜ୍ ଆସୁନି?
ଧରି ନିଅ କି ମୁଁ କହିଲି ଘରେ ଧ କଣ କି ମାନେ ବାତ୍ୟା ହେଇଯାଇଛି ଗାଁରେ ତ ବିଦ୍ୟୁତ ନାହିଁ। ତ ଏମିତି ପରିସ୍ଥିତି ଆସିବ ତମକୁ ସେ ପରିସ୍ଥିତି ସହିତ ମାନେ ଉଁ ସାଙ୍ଗ ହେଇକି ମାନେ ଏ ସାଥି ହେଇକି ଚ ମାନେ ଯିବା ପାଇଁ ପଡିବ ଆଗକୁ ତ ସେଇ ପରିସ୍ଥିତିରେ ସେ କଣ କରିବ ନିଜକୁ ପ ବଦଳିବେ ନା ନା କଣ କରିବେ?
ବଦଳେଇବେ କିନ୍ତୁ କଣ କହିଲ ଏବେ କା ଯୋଉ ହଉଛି ଏବେ ସବୁ ବାତ୍ୟା ହଉ। ବନ୍ୟା ହଉ ଯାହାବି ହଉ ଏବେ କଣ କହିଲ ଗୋଟେ ଦିନ ଦୁଇ ଦେଲେ ସେ କରେଣ୍ଟ ଦେଇ ଦଉଛନ୍ତି ମାନେ ଲାଇନ ବିଦ୍ୟୁତ ଯୋଗେଇ ଦଉଛନ୍ତି।
ହଁ ଏମିତି ଭାବ କି ଗୋ ଗୋଟେ ଦିନ ଦି ଦିନ ମାନେ ଏ ଗୋଟେ ଦିନ ଦି ଦିନ କରେ ମାନେ ବିଦ୍ୟୁତ ଆସିନି। ହେଲେ ବି ବାପାଙ୍କର ନିହାତି ଦରକାର ବାହାରକୁ ଯିବାର ଅଛି କଣ କରିବେ ସେଇଠି? ଆ ଡ୍ରେସ୍ କିଛି ଆଇରନ୍ ହେଇନି
ହେ କିଛି ହେଇନି ଯେ କେ ଶୁଣ ଏବେ କଣ ଏବେ ଇନଭେଟର ରହୁଚି ବିଦ୍ୟୁତ୍ ମାନେ ଟିକେ ଦେଇ ଦଉଚନ୍ତି ଜଲଦି ଆଉ କଣ କହିଲେ ମେଞ୍ଚେ ବହୁତ ପ୍ରକାରର ତାଙ୍କର ଭେରାଇଟି ରହୁଛି ନା ଅଲୱେଜ ବେଶୀ ଡ୍ରେସ ରହୁଚି ଏଟା ନହେଲେ ସେଟା ସେଟା ନହ ସେଟା ଯେବେ ଗୋଟେ ଆଡଜଷ୍ଟ କରିଦେବେ।
କିନ୍ତୁ ସେଇ ଆଇରନ୍ ଦିଆ ପୋଷାକ ହିଁ ଆଡଜଷ୍ଟ କରିବେ
ହଁ ସେ ଏମିତି କିଛି ପରିସ୍ଥିତି ଆସିନି କେବେ କି ତାଙ୍କର କି ନଥିବ କାରଣ ନହଲେ ସେ ଚିଡି ଜାନ୍ତି। ମାନେ ତାଙ୍କୁ ଦରକାର ସେଇଟା ସେଇଟା ମିଳି ଯାଉଚି ଯେତେବେଳେ ନମିଳିବ ସେତେବେଳେ ସିଏ କଣ କରିବେ ସେଇଟା ସିଏ ଭଲସେ କହିପାରିବେ।
ହଁ ସେଟା ତ ଠିକ କଥା କଣ ସେଇ ସମୟ